ହ୍ୟାଲୋ ହଁ ଦିଦି ଜୟ ଶ୍ରୀ ଜଗନ୍ନାଥ କଣ କରୁଛ?
ଏବେ ଖାଦ୍ୟ ଗ୍ରହଣ କରି ଶୋଇବୁ ଅଉ।
ଆଛା ଆଛା ଆଉ ଭଲ ସବୁ?
ହଁ ତମର କଣ ସବୁ ଚାଲିଛି
ମୁଁ ଏଇ ଖାଇସାରିକି ଗୋଟେ ସାଙ୍ଗ ସହିତ କଥା ହଉଥିଲି ତାପରେ ଏଇ ଜଷ୍ଟ ଶୋଇଆକୁ ଆସିଲି ତମେ କଲ୍ କଲ ତ ଏ ତମ ସହ କଥା ହେଉଛି ଆଉ। ହୁଁ ହଁ ଖାଇ ସାରିଲଣି।
କଣ ବନେଇଥିଲେ ଆଜି?
ଆଜି ଖରା ବେଳେ କରିଥିଲି ସେ ଭାତ ହେଇଥିଲା ତାପରେ ଉ ସେ ସବୁ ମିଶେଇ ମାସେଇ ଗୋଟେ ତରକାରୀ କରିଦେଇଥିଲି। ଆଳୁ ପୋଟଳ ବିଲାତି ବାଇଗଣ ଗାଜର ଯାହା ଥିଲା ପରିବା ସବୁ ମିଶେଇ ମାସେଇ ଗୋଟେ ତରକାରୀ କରିଦେଲି। ଏଇଆ କରି ଖାଇବା କଥା ଆଉ।
ଆପଣ ଭଲ ରୋଷେଇ କରନ୍ତି ନା?
ହଁ ହୋଟେଲ ମ୍ୟାନେଜମେଣ୍ଟ ତ କରିଛି ସେଇଥିରେ ଯାହା ଯେମିତି
ଓହୋ ଆପଣ ତ ଆମିଷ କର ଖାଆନ୍ତିନି ବୋଧେ?
ନା ମୁଁ କାଲି କହୁଥିଲି ନା ଆମିଷ ମୁଁ ଖା
ହୁଁ ଆପଣ ଖାଆନ୍ତିନି କାଲି କହିଥିଲେ ତ ସବୁଦିନ ଆପଣ ସେଇ ପରିବା ଉପରେ କିଛି କିଛି ତରକାରୀ ବନାଉଛନ୍ତି ଆଉ।
ହଁ ସାଧା ଇଏ ଆଉ ତାପରେ ଆଉ ଗୋଟେ ଜିନିଷ କଣ ନା ଯଦି କୋଉଦିନ ଇଚ୍ଛା ହେଲା ପନିରି ଅରିକା ଟିକେ ଆଣିକି ଖାଇଦିଏ, କିଛ ଛ ତୁ ସେ ଖୁବ ଖୁବ ହୁଏ ହଁ ହଁ ଦେଖ ତମେ ବି ଯଦି କଣ କହିଲ ଆଇଁଷକୁ ବି ଛାଡିକକୁ ଚାହିଁବ ସାଧା ଉପରେ ବି ବହୁତ୍ ଭଲ ଭଲ ଆଇଟମ ଅଛି, ତମେ ଯଦି ଥରେ ଟ୍ରାଏ କରିବ
ଭାଇ ମତେ ସାଧା ଉପରେ କିଛି ଏତେ ରୋଷେଇ ଜଣା ନାହିଁ, ମତେ ଆମିଷ ପ୍ରିୟ ଲୋକଟା ତ ଆମିଷ ସ ଉପରେ ମୋର ଟିକେ ରୋଷେଇ ପରେ
ବୁଝିଲି ବୁଝିଲି ନାଇଁ ସେଟା ସମ ଦେଖ ଆଗରୁ ମୁଁ ବି ଆମିଷ ତ ଖାଉଥିଲି କିନ୍ତୁ କଣ ମାନେ ଧୀରେ ଧୀରେ ଧୀରେ ଧୀରେ ତା ପ୍ରତି ମନରେ ବିତୃଷ୍ଣା ଭାବ ଆସେ। ଥିଲା ତେଣୁ ତାପରେ ଧୀରେ ଧୀରେ ଧୀରେ ଧୀରେ ଛାଡିଦେଲି ଆଉ।
ଆପଣ ଟିକେ ଭଗବାନ ପ୍ରତି ଆପଣଙ୍କର ଟିକେ ଭକ୍ତି ଭାବ ଟା ଅଧିକ ହେଇଯାଇଛି ଆଉ।
ନାଁ ହଁ ସେଇଟା ବି କହିପାରିବ। ସେଟା ବି ଭୁଲ ନୁହେଁ କିନ୍ତୁ
ତୀୟ ଅଛି କିନ୍ତୁ ମନରେ ଯେପର୍ଯ୍ୟନ୍ତ ଆସିନି ଆମିଷ ପ୍ରତି ସମ୍ପୂର୍ଣ୍ଣ ଭାବନା ଟା ଛାଡିିନି
ସିନି ସେପର୍ଯ୍ୟନ୍ତ ସେଟା ତ ଠିକ ନୁହଁ ଦେଖ ମୋ ମତରେ ହଁ ମୁଁ ବି ମୁ ମୋ ମତରେ ବି କଣ କହିଲ ଯଦି ଉଁ ମନରେ ଉଁ ଆସୁଛି କି ନାଇଁ ଏଇଟା ଖାଇଲେ ମୋ ଆତ୍ମା ଡାକୁଛି ଆତ୍ମା ଯୋଉଟା ଚାହୁଁଛି ସେଇଟା କର। ତାପରେ କଣ ହବ କଣ ନାହିଁ ଦେଖିବା କାହିଁକିନା ଭଗବାନ ସମସ୍ତଙ୍କ ପିଣ୍ଡରେ ଅଛନ୍ତି, ସମସ୍ତଙ୍କ ଅନ୍ତରରେ ଅ ଅଛନ୍ତି ତ ଅନ୍ତର କହୁଛି ମତେ ଖାଇବି ମତେ ଇଚ୍ଛା ହଉଛି ତ ଖା ଯୋଉନ୍ ଇଁ ଇଚ୍ଛା ନ ହବ ଯେମିତି ଆମର ଯେତେବେଳେ ଇଚ୍ଛା ହେଲାନି ଆମେ ଆଉ ଖାଇବୁନି ବୋଲି କି।
ଠେ।
ଆମେ ଆଉ ଖାଉନୁ।
ନାଇଁ ଆମେ କାର୍ଯ୍ୟରତ ସମୟରେ ଆମେ ତ ସବୁବେଳେ ବେସରକାରୀ ଜାଗାରେ କାର୍ଯ୍ୟରତ। ତ ଆମର ଯେ ସେତେବେଳେ ବି ମାନେ କର୍ମମୟ ଜୀବନରେ ଆମକୁ ସମୟ ମିଳେନି। ଯୋଉ ଦିନ ଆମକୁ ଛୁଟି ଟିକେ ମିଳୁଛି ଆମେ ସେଦିନ ଟିକେ ଆମିଷ ଲୋକ ପ୍ରିୟ ଲୋକ ତ ସେଇଦିନ ଟିକେ ଆମିଷ ଖାଇଦଉଛୁ। ତାପରେ ଏମିତି ନୁହେଁ କି ସବୁଦିନ ନିତିଦିନିଆ ଆମର ଆମିଷ ଭକ୍ଷଣ କରୁଛୁ। ଯୋଉଦିନ ସମୟ ଟିକେ ମିଳୁଛି ଖାଇଦଉଛୁ ଆଉ ତାପରେ ଯଦ୍ ସେତେବେଳେ ଭକ୍ତିମୟ ଦୁନିଆକୁ ଯିବୁ ତ ଆମେ ବି ମଧ୍ୟ ସେଇ ସବୁୁରୁ ଦୂରେଇ ଯିବୁ। ସବୁଦିନ ତ ଆଉ ଭଗବାନ ଆମକୁ ସେଇ ମାର୍ଗରେ ନେବେନି ନା। ଦିନେ ନା ଦିନେ ଭଗବାନ ବି ତାଙ୍କ ମାର୍ଗରେ ଆମକୁ ନେବେ ଆମେ ବି ଛାଡିଦବୁ ଆଉ।
ତମେ ଯୋଉଠି କାମ କରୁଛ ସେଠିକା ଲୋକ ସବୁ କେମିତି ଭଲ ସମସ୍ତେ?
ଭଲ ଖରାପ କହିବାର ଆମକୁ ତ ଭଗବାନ ସେ ସକ୍ଷମ ଦେଇନାହାନ୍ତି। ଆଉ ଯିଏ ଯେମିତି ତାଙ୍କର କର୍ମମୟ ଜୀବନରେ ଯିଏ ଯାହାର ବେଶ୍ ସ୍ତ ରହୁଛନ୍ତି, ଆମ ପାଇଁ ସମସ୍ତେ ଭଲ ଅଛନ୍ତି। କିଛି ଲୋକ ମଧ୍ୟ ଆପଣ ଯୋଉ ଦୁନିଆରେ ଅଛନ୍ତି, ଆପଣ ବି ଆପଣ ଯୋଉ କର୍ମମୟ ଜୀବନରେ ଏବେ ରହୁଚନ୍ତି, ଆପଣଙ୍କ ଘରେ ବି ସେଇଠି କିଛି ଭଲ ମନ୍ଦ ଲୋକ ଅଛନ୍ତି। ମୋ ଅଫିସ୍ ରେ ବି ମୋ କାର୍ଯ୍ୟ ସବାରେ ସେମ୍ତି ବି ଭଲ ମନ୍ଦ ଲୋକ୍ ରହୁଚନ୍ତି ତ କାହାକୁ ମନ୍ଦ କହିବା ଆମର ସେଇଟା ଠିକ୍ ଶୁଣା ଯାଉନି, ସମସ୍ତେ ଭଲ ଆଉ।
ହଁ ସେଇଟା ବି ଠିକ୍।
ହୁଁ ମନ୍ଦ କାହାକୁ କହିବା, ଭଗବାନ୍ ଆମୁକୁ ସେ ସକ୍ଷମ କରିନାହାନ୍ତି, ଭଲମନ୍ଦ ବିଚାର କରିବା ପାଇଁ ଭଗବାନ୍ ଅଛନ୍ତି।
ହଁ। ଆଜି ଜଣେ ଦିଦି କଲ୍ କରିଥିଲେ ସନ୍ଧ୍ୟାବେଳେ ମତେ, ସିଏ କହୁଥିଲେ
ପୁରୀ ମନ୍ଦିର କଥା କହୁଥିଲେ, ଯେ ତାଙ୍କୁ କଣ ସବୁ ଭଲ୍ ଲାଗେ, ମୁଁ ସେ ଜାଣିଲେ ତ ମୁଁ ଯାଉଛି ବେଲି ପୁରୀ ମନ୍ଦିର। ମତେ କହିଲେ କି ମୋ ପାଇଁ ଟିକେ ଫେଣି ଆଣିବ। ସେ ରହନ୍ତି ଏଇଠି ଡମଣା ପାଖେରେ କୋଉଠି, ଯିବି ପଚିଶ୍ ତାରିଖ ଦିନ ଯିବି। ବୁଲିଆକୁ ଇଛା, ହଁ ପୁରୀ ହଁ-ହଁ
ଯାଆନ୍ତୁ।
ଅ ସେଇ ଅଛି, ସେ ମତେ କହୁଥିଲେ କହିଲେ ଫେଣି ଟିକେ ଆଣିବ। ଆଉ ଜଗନ୍ନାଥଙ୍କ ରସାବଳି ଭୋଗଟା ବି ଭାରି ଅଧିକ ପ୍ରିୟ ତାକୁ ଟିକେ ଆଣିବ। ମୁଁ କହିଲେ ନିଶ୍ଚୟ ଯଦି ସୁଯୋଗ ମିଳିଲା ତ ନିଶ୍ଚିନ୍ତ ନେଇକି ଆସିବି ବେଲି ତାଙ୍କୁ
ଆପଣ ଜଗା ଦର୍ଶନ ସହିତ ବି ପ୍ରସାଦ ବଣ୍ଟନ ବି କରନ୍ତି।
ହଁ ନିଶ୍ଚୟ-ନିଶ୍ଚୟ, ସେତିକି ଭାଗ୍ୟରେ ଥିଲେ ତ।
ହଁ ସେଟା ସମସ୍ତଙ୍କୁ ଜଗା ସେଟା ସମସ୍ତଙ୍କୁ ଜଗା ଦେଇନଥାନ୍ତି ସୌଭାଗ୍ୟ। ଆପଣ ତ ସେତିକି କରନ୍ତି, ମୁଁ ଆପଣଙ୍କ ସହିତ କଥା ହେଇକି ଯେତିକି ଜାଣିଲି, କେବେ ଦେ ଖା ହେଲେ ଆମର ଆମେ ମଧ୍ୟ ଆପଣଙ୍କ ବିଷୟରେ ସ ମ୍ପୂର୍ଣ୍ଣ ତଥ୍ୟ ଜାଣିବୁ।
ହୁଁ।
କଥାରେ ତ ଆପଣ ବହୁତ୍ ଭଲ ଲୋକ ଲାଗୁଚନ୍ତି, ଦେଖାହେଲେ ଆମେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବୁ ଆପଣ କୋଉ ଭଳି ମଣିଷ।
ନାଇଁ ଜଗନ୍ନାଥଙ୍କ ପାଖେରେ ଥରେ ସେବା କରିବାର ସୁଯୋଗ ମିଳିଥିଲା କଣ କାର୍ତ୍ତିକ ମାସରେ ଭିତେରେ ଆ ଭକ୍ତ ମାନଙ୍କୁ ସବୁ ଟଙ୍କ ତୋରାଣି ତିଆରି କରିକି ବଣ୍ଟନ କରୁଥିଲୁ। ସେ ଗୋଟେ ବଢ଼ିଆ ଅନୁଭୂତି ମାନେ ମନ୍ଦିର ଭିତୁରୁକୁ ସବୁ ମାନେ ଆ ସବୁ ଲୋକ ଲାଇନ୍ ରେ ଯାଉଥାନ୍ତି, ଏତେ ଭିଡ ଥାଏ ଯେ କଣ କହିଲ ତା ଧେରେ ଉଁ ଲୋକ ସଖାଳ ନଅଟାରୁ ଯଦି ଲାଇନ୍ ରେ ଠିଆ ହେଇଚନ୍ତି, ସନ୍ଧ୍ୟା ପାଞ୍ଚଟାରେ ଭିତରେ ପସିଚନ୍ତି। କିନ୍ତୁ ଆମେ ଚାରି ପାଞ୍ଚ ଦିନ ଯାଙ୍କ ପୁରା ଡାଇରେକ୍ଟ ଗଲୁ ମନ୍ଦିର ଭିତେରେ ପଶିଲୁ ଆମକୁ କେହି ଅଟକେଇଲେନି କିଛି କଲେନି, ସେଇଟା ଗୋଟେ ମତେ ଲାଗିଲା ଯେନ୍ତି ଭଗବାନ୍ ନିଜେ ଡାକୁଚନ୍ତି ଆ ମୋ ପାଖକୁ ଆସେ, ଆଉ ସଖାଳୁ ଯାଇଥବୁ ସଖାଳୁ ଯାଇଥିବୁ, ମାନେ କିଛି ଖାଇ ନଥିବୁ ଠିକ୍ ଦିଟା ବେଳୁକୁ ବାହାରିବ ଠାକୁରଙ୍କ ବାଳଭୋଗ ଭାରିବ, ମାନେ ଯୋଉ ଧୂପ ବାହାରେ, ତ ସେଇଥେରେ ହଁ ହେଇ ଯୋଗୁ କାର୍ତିକ ମାସରେ ଯୋଉ ଭୋଗଟା ହୁଏ ତାକୁ ବା ବାଳ ଭୋଗ କହନ୍ତି। ତ ତା ଉପରେ ବି ଗୋଟେ କାହାଣୀ ଗୋଟେ ଅଛି। ତ ସେଇଟାକୁ ସେ ଯେତବେଳେ ଉ ଅ ମାନେ ବାହାରେ। ଆଉ ତାକୁ ଯେତେବେଳେ ସେ ପାଇକ ମାନେ ବୋହିକି ନେଇକି ଆସୁଥିବେ ତମେ ଯାହାକୁ ମାଗିବ କେହି ମନା କରିବେନି। ସମସ୍ତେ ଆଞ୍ଜୁଳା ଆଞ୍ଜୁଳା ଦେଇଯିବେ। ଠାକୁରଙ୍କ ଉଖୁଡା ଖୁଦ ଭଜା ସୋଲା ଭଜା ଗଜାମୁଗ। ଆଉ ଦେଖିବ ଜଣେ ଜଣେ ସବୁ ବେତା ଦିହେରେ ବଡ ବଡ ଟୋକେଇ ଦିହେରେ ମୁଣ୍ଡେଇ ଥିବେ ସବୁ। ଫଳ ଭୋଗ ସେମାନଙ୍କୁ ମା ମା
ମାନେ ଯାହାକୁ ଯେତେ ମାଗିଲେ ବି ସେମାନେ ମନା କରିବେନି ଖାଇପାରିବେ ଆପଣ।
ହଁ ସେଠି ମାଗିବ ସେ ମାଗଣା ଦେବେ ତମୁକୁ ପଇସା ବି ନେବେନି। ଆଉ ସିଏ ପୁରାପୁରି ଗର୍ଭଗୃହ ଭିତରେ ରତ୍ନସିଂହାସ ପାଖରେ ଗର୍ଭଗୃହ ପାଖରେ ଯୋଉ ଭୋଗ ସେଇ ଭୋଗ।
ଦିଅର ଦି ଦି ଦିନଟେ ମାନେ ସେଦିନ ସମସ୍ତଙ୍କୁ ବି ମାନେ ନସିିବ୍ ହୁଏନି।
ଚାରି ଦିନ୍ କାଳ ଆମ ସେଇଆକୁ ଖାଇଚୁ ଖରା ବେଳେ ପୁରା ପେଟେ ପେଟେ। ତାପରେ ସବୁ ଆଣିଥିବେ କଣ ମୁଣ୍ଡେଇଥିବେ। ତାଙ୍କୁ ମାଗିବୁ ସିଏ କଣ କରିବେ ନା କହିବେ କି ଆଉ ବାରେ। ଆଉ ଓଜନ ବହୁତୁ ଅଛି ଆଉ ମୁଁ ଓହ୍ଲେଇ ପାରିବିନି ଉପରେ ହା ତ ପୁରା ଯାହା ପାଉଚୁ ନେଇଯା ବିଶ୍ୱାସ କର ଆମ୍ବ କାକୁଡି କଦଳୀ ସେଉ। ଆଉ ନର୍ମାଲି ତମେ ଯାଇଁକି ବାହାରୁ ଗୋଟାଏ ସେଉ କିଣିକି ଆଣିକି ଖାଇବ ସେ ସେଉ ଯେତିକି ସ୍ଵାଦିଷ୍ଟ୍ ନଥିବ ସେ ସେଉ ର ଏତେ ଟେଷ୍ଟ ଏତେ ସ୍ଵାଦ ଲାଗୁଥିବ କଳ୍ପନା ବାହାରେ।
ହୁଁ ଭଗବାନଙ୍କର ସେଟା ମାନେ ମାୟା।
ହଁ।
ଆପଣ ସେ ଭାବରେ ବନ୍ଧା ହେଇଯାଆନ୍ତି ଆପଣଙ୍କୁ ସେଇ ସମୟରେ ଲାଗେକି ଆପଣ ବହୁତ୍ କିଛି ମାନେ। ପାଇଗଲେ ଜୀବନରେ।
ଆଉ ସେଠି ବସଥିବୁ ସବୁ। ସେବାୟକ ମାନେ ଆସିବେ ନିଶ୍ଚିନ୍ତା ଦେଖନ୍ନ୍ତି ନା ସେଠେ ଯୋଉ ବଣ୍ଟା ବଣ୍ଟି କରୁ ବୋଲିକି ଦେ ଏ ଛୁଆ ଆସରେ ଏଇଠି ପ୍ରସାଦ କରିବ ଆଉ ଗରମ୍ ଗରମ୍ ଅଭଢା ମାନେ ଘିଅ ଅର୍ଣ୍ଣ। ଖେଚୁଡା ଖେଚୁଡ଼ି ଅଣିଥିବେ। ମିଠା ଡାଲି କିମ୍ବା ଡାଲ୍ମା ଆଣିଥିବେ ସେଇଠି କଦଳିପତର ପକେଇବୁ ମନ୍ଦିର ଭିତେରେ ବସ୍ଥିବୁ ଖାଇବୁ। ସେ ଯୋଉ ସୁଖ ସେ ଯୋଉ ଶାନ୍ତି ଆଉ କୋଉଥିରେ ମିଳିବ କହିଲ ଟିକେ।
ହୁଁ।
ହେଲା ଏଇ ହେଲା ଜିନଷ।
ଆପଣ କେବେ ଯାଆନ୍ତୁ ପୁରୀ। ଆପଣ ତ କହୁଛନ୍ତି ଯିବେ ପଚିଶ ରେ ଯାଆନ୍ତୁ ପୁରୀରୁୁ ଆସନ୍ତୁ। ଜଗାଙ୍କ ପାଖରୁ ଭଲରେ ଭଲରେ ଦର୍ଶନ କରି ଆସନ୍ତୁ।
ହୁଁ।
ଭଲ ଜଗା ପାଖକୁ ଯେତେ ଯାଉଥିଲେ ବି ମନ କେବେ ପୁରେନି। ସବୁଦିନ କିଏ ଡାକନ୍। ସବୁଦିନ ଜଗା ଯଦି ଡାକନ୍ତି ତାଙ୍କ ପାଖକୁ ଖୁସି ଖୁସିରେ ଚାଲିଯାନ୍ତା ଜୀବନ ବି ଚାଲିଯାନ୍ତା ସେଇ ଜଗା ସ୍ଥାନରେ ବି ବହୁତ୍ ଖୁସି ଲାଗନ୍ତା ଜଗା ସବୁଦିନ ଡା କିଲେ ବି ସବୁଦିନ ଯିବା ପାଇଁ ବି ବହୁତ ଇଛା।
ହଁ ସେଇଟା ସତ କଥା ଦେଖିଥିବ ଆର ବର୍ଷ। ସ୍ନାନ ପୂର୍ଣ୍ଣିମା ଦିନ ଜଗନ୍ନାଥ ସ୍ନାନ ବେଦିରେ ଠିଆ ହେଇକ୍ ମାନେ ବସିକି ଗାଧଉଥାନ୍ତି। ସେଇ ସମୟରେ ଜଣଙ୍କର କୋକେଇ ଯାଉଥିଲା ମାନେ ସେ କେ ତେ ଭାଗ୍ୟ ହେଇଥିବ ଯେ ତା ମାନେ ଶେଷ ଯାତ୍ରାକୁୁ ବି ଜଗନ୍ନାଥ ନିଜସ୍ୱ ଚ ଦେଖୁଛନ୍ତି ତାକୁ ମାନେ ଆଶୀର୍ବାଦ ଦଉଛନ୍ତି ଯେ ମାନ କେତେ ପୁଣ୍ୟ ଆତ୍ମା ହେଇଥିବ। ଆମର ସେ ଭାଗ୍ୟ କାହିଁ?
ଭଗବାନ ଆମକୁ ସେଇ ଭାଗ୍ୟ ଦେଲେ ବି ଆମେ ନିଜକୁ ମାନେ ଆମେ ତ କ୍ଷୁଦ୍ର ମଣିଷ ଭଗବାନ ଯଦି ଆମକୁ ସେଇ ଭାଗ୍ୟ ବି ଦିଅନ୍ତି ଆମେ ସେଥିରେ ବି ଭ ମାନେ ଭଗବାନଙ୍କ ପାଖରେ ଜୀବନ ଯାକ ହି ଋଣୀ ହେଇକି ରହିବୁ ଭଗବାନ ଆମକୁ ସେତିକି ସୌଭାଗ୍ୟ ବନାନ୍ତେ
ନିଶ୍ଚୟ ନିଶ୍ଚୟ। ସେଇଟା ତ ହତ କଥା।
ମୁଁ ବି ଯାଇ ଥିଲି ଯୋଉ କହୁଥିଲି ଆପଣଙ୍କୁ ମୁଁ ବି ଯାଇଥିଲି ଏବେ ମତେ ଯୋଉ ଜାଗା ପାଖକୁ ଯାଇକି ଆସିବାକୁ ଇଚ୍ଛା ଚାହୁନଥିଲା। ବାକି ଆମେ ଯୋଉ ମୋହମାୟ ସଂସାରରେ ଅଛୁ ତ ଆମକୁ କିଛିଟା ମାନେ କର୍ତ୍ତବ୍ୟ ସାରି କିଛି କର୍ତ୍ତବ୍ୟ ଜାଗାକୁ ବି ଆସିବାକୁ ପଡ଼ିବ। ସେଇ ସବୁ କର୍ତ୍ତବ୍ୟରେ ବନ୍ଧା ଆମେ କିନ୍ତୁ ମନ ତ ହୁଏ ସେଇ ଜାଗାରେ ରହିଯାଆନ୍ତି। ସବୁ ଦିନ ପାଇଁ ଜଗାକୁ ଦେଖୁଥିବି ଜଗାଙ୍କ ସ୍ଥାନରେ ଜୀବନ ଯାକ ରହିଯାଆନ୍ତି।
ହଁ ସେଇଟା ତ ସତ କଥା।
ହଁ ସେ ଜାଗା ହିଁ ସେମିତି ସେ ଜାଗାରେ ହିଁ ପାଦ ପକେଇଲେ ମାନେ ଆପଣଙ୍କୁ ଲାଗିବ କି ଯେମିତି ସେ ଜାଗାରେ ହିଁ ମୁଁ ହଜିଗଲି। ମତେ ଦୁନିଆ କିଛି ବି ରେ ମ ମାନେ ମତଲଵ୍ ନାହିଁ।
ତମେ ଦେଖିବ ଗୋଟେ ଜିନିଷ ଯେତେ ଟେନସନ୍ ଥିବ ଯାହା ଥିବ ସେଠି ପହ ଞ୍ଚିଯିବ ତୁମେ ସବୁ ଚିନ୍ତା ମୁୁକ୍ତ ହେଇଯିବ ଯେମତି
ଚିନ୍ତାମୁକ୍ତ ବି ଆଉ କଣ ଆପଣ ଯଦି ଭାବିକି ବି ଯାଇଥିବେ ଜଗା ପାଖରେ କହିବି ସେ ସେଇଟାକୁ ବି ଭୁଲେଇ ଦେବେ
ହଁ ସେଇଟା ସତ କଥା।
ମୁଁ ତ ନିଜେ ଅନୁଭବ କରିଛି ମୁଁ ମୋ ଜୀବନରେ ପ୍ରଥମ ଥର ଫ ଗଲି ମୁଁ ପ୍ରଥମ ଥର ହିଁ ମୋ ଜୀବନରେ ବହୁ ବହୁତ ବଡ଼ ଅନୁଭୂତିକୁ ନେଇକି ଆସିଛି ମୁଁ ଭାବିକି ଯାଇଥିଲି ଏଇଟା କହିବି ସେଇଟା କହିବି ମୁଁ ଭୁଲିଗଲି ଜଗା ମତେ ଭୁଲେଇ ଦେଲା। ଯାଇକି ବିସ୍ ସେ ଜାଗାରୁ ଆସିବି ଗଲି ବି ମୁଁ ଏବେ ଅଜ୍ଞାତ ଅଛି ମାନେ ଏ ଜୀବନ ମାନେ ମୋ ଜୀବନରେ ଏତେ ବଡ଼ ଅନୁଭୂତି ସେଇଟା ମୁଁ ନେଇକି ଆସିଛି ଯେ ମୁଁ ଯେତେ କହିଲେ ବି ମୋ ମନ ଭରୁନି ଯେ ଭଗବାନ ମୋ ସହିତ ଏମିତି ହେଇଯାଇଛି ମତେ କେମିତି ଏବେ ବି ମଧ୍ୟ ମତେ ସ୍ୱପ୍ନ ଲାଗୁଛି।
ନିଶ୍ଚୟ ନିଶ୍ଚୟ ହଉ ଭଉଣୀ ଆମେ ଚାଲିଲୁ ଶୋଇବୁ ରହୁଛୁ ଶୁଭରାତ୍ରି ଜୟ ମା ସାରଳା ଜୟ ଜଗନ୍ନାଥ।
ଜୟ ଜଗନ୍ନା